ହ୍ୟାଲୋ! ହ୍ୟାଲୋ ହ୍ୟାଲୋ! ହ୍ୟାଲୋ!
ହ୍ୟାଲୋ!
ହଁ କଣ କରୁଛ? ହଁ ହ୍ୟାଲୋ!
କଣ କରୁଛ?
ହଁ ଏମିତି ବସିିବ ମୋ କଥା ଶୁଭୁଛି ତ!
ହଁ ହଁ।
ତମେ?
ଵସଛି।
ଆଉ କଣ ସାଉଣ୍ଡ ଶୁଭୁଛି କି ଅଲଗା ତମକୁ?
ହୁଁ ନାଇଁ।
ହଁ ହଉ ତ ଆମେ ଆମ ଟପିକ ଉପରେ କଥା ହବା ଆମ ଟପିକ ହଁ ଆମ ଟପିକ୍ ଥିଲା ପର୍ବପର୍ବାଣ ଉପରେ ତ ଜାଣିଛ ଆମ ପର୍ବପର୍ ପର୍ବାଣୀ କହିବାକୁ ଗଲେ ଆମର ବାର ବର୍ଷରେ ତେର ପର୍ବ ସେଗୁଡ଼ା ମଧ୍ୟରୁ ସବ୍ ପାଳନ ବିହୁରେ ହୁଏ ଆଉ ପର୍ବପର୍ବାଣି ହଉଛି ଆମ ସଂସ୍କୃତି ଓ ପରମ୍ପରା ଅମୂଲ୍ୟ ଅଂଶ। ଏହା ଲୋକମାନଙ୍କ ମଧ୍ୟରେ ଆନନ୍ଦ ଭାଇଚାରା ଓ ଏକତାର ଭାବନା ସୃଷ୍ଟି କରେ ଓଡିଶାରେ ବର୍ଷ ସାରା ଅନେକ ପର୍ବପର୍ବାଣି ପାଳନ କରାଯାଏ, ସେଥିରୁ କିଛି ପ୍ରମୁଖ ପର୍ବ ପର୍ ପର୍ବାଣୀ କହିବାକୁ ଗଲେ ଆମର ଏବେ ଆସୁଛି ରଥଯାତ୍ରା ବାହୁଡ଼ା ଆଉ ସୁନାବେଶ ଦୁର୍ଗା ପୂଜା କୁମାର ପୂର୍ଣ୍ଣିମା ରଜ ପର୍ବ ମକର ସଂକ୍ରାନ୍ତି ଦୀପାବଳି ହୋଲି ଗଣେଶ ପୂଜା ସାବିତ୍ରୀ ବ୍ରତ ଏଗୁଡିକ ଆମର ମାନେ ଗଲେ ପ୍ରମୁଖ ମାନେ ଅଧିକ ଏଗୁଡ଼ାକ ସମସ୍ତେ ପାଳନ କରନ୍ତି। ଆଉ ପର୍ବପର୍ବାଣି ଆମ ସଂସ୍କୃତି ସଜିବ ରଖିବା ସହିତ ସମାଜରେ ପ୍ରେମ ସହଯୋଗ ସାମ୍ପ୍ରତିକ ବାର୍ତ୍ତା ପ୍ରଦାନ କରେ ଏହି ସମୟରେ ଲୋକମାନେ ନୂଆ ପୋଷାକ ପିନ୍ଧିଥାନ୍ତି ଆମର ଭଲ ଭଲ ଖାଦ୍ୟ ସୁସ୍ୱାଦୁ ଖାଦ୍ୟ ମଧ୍ୟ ତିଆରି କରିଥାନ୍ତି ପୂଜା ଅର୍ଚ୍ଚନା ତ ମାନେ ଯେହେତୁ ଗୋଟେ ପୂଜା ପର୍ବ ପାଳନ କରାଯଏ ପୂଜ ଅର୍ଚ୍ଚନା ସମସ୍ତଙ୍କ ଘରେ ଥାଏ ତ ପୂଜା ଅର୍ଚ୍ଚନା ବି କରାଯାଏ ଆଉ ପରିବାର ବନ୍ଧୁ ମାନଙ୍କ ସହ ଆନନ୍ଦରେ ସମୟ ବି ବିତିଥାଏ। ତ ରଥଯାତ୍ରା ଏବେ ଆସୁଛି ତ ରଥଯାତ୍ରାରେ ମାନେ ଜଗାକୁ ଦେଖିବାକୁ ଯିବ?
ହୁଁ।
ରଥଯାତ୍ରା ମାନେ ଯେତେବେଳେ ଆମେ ପୁରୀ ରଥଯାତ୍ରା କହିଲେ ଯେତେବେଳେ ମୁଁ ତ ଏବେ ଗୋଟେ ବର୍ଷ ହେଲା ଫାଷ୍ଟ ଟାଇମ ପାଇଁ, ରଥଯାତ୍ରାକୁ ପୁରୀ ଯାଇଥିଲି ରଥଯାତ୍ରା ନହିଁ ବାହୁାକୁ ଯାଇଥିଲ ତ ମନେ କୋଟି କୋଟି ଲୋ ଲୋକ ବାହାରୁ ମାନେ ଅଲଗା ଅଲଗା ଦେଶ ମାନଙ୍କରୁ ରଥଯାତ୍ରା ଦେଖିବା ପାଇଁ ଆସିଥାନ୍ତି, ମାନେ ଖାଲି ଜଗାକୁ ଦର୍ଶନ କରିବା ପାଇଁ ଆସିଥାନ୍ତି, ଆମର ଏଇଠି ପାଖରେ ହଉଛି ଖଲିବ ଆମେ ସେଇଠିକି ଯାଉଥିବ
ହୁଁ।
ଆଉ ଦୁର୍ଗା ପୂଜା ତ ଜାଣିଛ ଯାହା କାଳୀ, ପୂଜା ହିସାବରେ ଆମର ପାଳନ ହୁଏ ଆଉ କୁମାର ପୂର୍ଣିମା ଆମ ଝିଅ ମାନଙ୍କର ରଜ ପର୍ବ ତ ଏବେ ଗଲା ଜଷ୍ଟ ଦୋ ଦୋଳି ଖେଳିକି ଆମର ମେନ୍ ହଉଛି ପୋଡ଼ ପିଠା ଆଉ ପୋଡ ପିଠା ଖାଇକିରି, ଦୋଳି ଖେଳିକିରି ସଜବାଜ ହେଇକିରି ଝିଅ ମାନ ରହନ୍ତି ଆଉ ଦୀପାବଳି କହିଲେ ଆମର କାଲି ଦୀପାବଳି ବି କାଳୀ ପୂଜା ଭାବରେ କରାଯାଏ ହୁଁ। ଦୀପାବଳି କାଳୀପୂଜା ଯାହାକି ଘରେ ଘରେ ଦୀପ ଫିପ ଲଗେଇକରି ପୂଜା ପାଠ କରିକରି ଆଉ ବାକି ତାର ଗୋଟେ ଅଲଗା ବି କିଛି ଅଛି ଆମର ଅ ଯଶୋଦା ସରି ରାମ ଆଉ ଅ ଆମର ସୀତାଙ୍କୁ କରିକି। ଆଉ ଆମର ହୋଲି ତ ଏଇଡା ଜାଣିଚ ତମେ। ତାପରେ ଆମର ଗଣେଶ ପୂଜା ସୁ ଗାଁ ମାନଙ୍କରେ ସବୁ ଗାଁରେ ଆଁ ଫାଷ୍ଟ ହୁଏ। ମାନେ ଗଣେଶ ପୂଜା ବୋଲି ମାନେ ଗାଁଟି ସାରରେ ସମସ୍ତେ ମିଶିକିରି ବଡ଼ ମୂର୍ତ୍ତି ବସେଇକିରି। ସେଗୁଡାକର ଟିକେ ଧୁମଧାମର କରନ୍ତି ଆଉ ସାବିତ୍ରୀ ବ୍ରତ ତ ଜାଣିଚ ମା ମାନଙ୍କର ବୋହୁ ମାନଙ୍କ ର ସାବିତ୍ରୀ ବ୍ରତ ତ ତମେ କୁମାର ପୂର୍ଣ୍ଣିମା ଯା କରିଚ। ହାଲୋ।
ହୁଁ।
ଦିଦି ହୁଁ। ମୁଁ ଓ କୁମାର ପୂର୍ଣ୍ଣିମା ଉପାସ କରେନି। କିନ୍ତୁ ମାନେ କୁମାର ପୂର୍ଣ୍ଣିମାରେ ଖାଲି ଆମର ନୂଆ ପୋଷାକ ପିନ୍ଧୁ ମାମୁଁ ଘର ସମସ୍ତଙ୍କ ଘରେ ମାମୁଁ ଘର ଦିଅନ୍ତି କିନ୍ତୁ ଆମ ଘରେ ମାମୁଁ ଘରେ ଦିଅନ୍ତିନି କିନ୍ତୁ ଆମେ ନୂଆ ପୋଷାକ ପିନ୍ଧୁ ବାକି ହଁ ମାନେ ଆମର ଜହ୍ନଙ୍କୁ ଭୂଜା ଆମର ସେଦିନ ଜହ୍ନ ବୋହୁତ
ହଁ ଆଉ ଆମର ଦୁର୍ଗା ପୂଜା ବି ତ ହୁଁ। ନାଇଁ କୁହ।
ମୁଁ କୋହୁଥିଲି ସେଦିନ ବୋହୁତ ସୁନ୍ଦର
ହଁ।
ହଁ।
ତମ ଭଏସ କଟୁଚି ଟିକେ।
ଶୁବୁଚି। ହଁ ମୋର ଜହ୍ନ ବୋହୁତ ସୁନ୍ଦର ଲାଗେ ଯିବାକୁ ଇଛା ହୋ କୋଉଥିଲି ସୁନ୍ଦର୍ ଦେଖାଯାଏ ଜହ୍ନ ହୁଁ। ନଥାଏ ଆଁ ପୁରା। ମାନେ ଦେଖାଯାଏ।
ହୁଁ। ଜହ୍ନ ମାମୁଁ ର ବି ଗୋଟେ ପ୍ରଥା ହେଇକି ରହିକି ଆଇଚି ମାନେ ଛୋଟୋ ପିଲାମାନେ ଯେତେବେଳେ ଖାଆନ୍ତିନି କି କି ଶୁଅନ୍ତିନି ତ ଜହ୍ନ ଜହ୍ନ ମାମୁଁଙ୍କୁ ଦେଖେଇକି କିଛି ଗୀତ ଗାଇକି ତ ଗୀତ ଗାଇଲା ପରେ ତାପରେ ପିଲାମାନେ ବି ଖାଇ ଦିଅନ୍ତି ନହେଲେ ଶୋଇପଡନ୍ତି ବି। ଏମିତି କିଛି ବି ଅଛି ଆମର। ଦେଖିଥିବ ତ ତମେ ଛୋଟୋ ପିଲାମାନଙ୍କୁ ଏମିତି ଜହ୍ନ ମାମୁଁ ଦେଖିକିରି ଖୁଆଇବାର କି ଶୁଆଇବାର।
ହୁଁ ହୁଁ।
ଆଉ ଆମର ଓଡ଼ିଆ ମାନଙ୍କର ତ ମେନ୍ ପର୍ବ ହୋଉଚି ଆମର ମାଣ ବସା ଗୁରୁବାର। ଯାହାକି ଘର ଘରେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ଏବଂ ପରିବାର ର ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ବ୍ରତ କରାଯାଏ। ବା ପୂଜା କରାଯାଏ। ସେଇଦିନ ମହିଳା ମାନେ ବା ସ୍ତ୍ରୀ ଲୋକୋମାନେ ଅନେକ ଉପବାସ ରଖି ଭକ୍ତି ଭାବରେ ପୂଜା କରନ୍ତି ଆମର ଲକ୍ଷ୍ମୀ ମାଙ୍କୁ ବସେଇକିରି ଆଁ ଯେମିତି ବାଳ ଭୋ ଗୋ ବଢିବା କଥା ସେମିତି ବାହାନ୍ତି ଆଉ ବାକି ଆମର ଯାହାର ଯେମିତି ନିୟମ ଥାଏ। ସେଇ ହିସାବରେ କରନ୍ତି। ଭାତ ତରକାରୀ ଶାଗ ଭଜା ଆମ୍ବିଳ ଏଗୁଡାକ ତରକାରୀ ଫେରିବି ଭା ମାହାପ୍ରଭୁ ଙ୍କୁ ଭୋ ଗୋ ବି ବଢ଼ାଯାଏ। ତାପରେ ଆମର ଗୁରୁବାରରେ ତ ଜାଣିଛ ଲକ୍ଷ୍ମୀ ବହି ପଢାଯାଏ ସବୁ ସ୍ତ୍ରୀ ମାନେ ସବୁ ଝିଅ ମାନେ ବ ପଢିବା ଆବଶ୍ୟକ ଯେହେତୁ କିଛି ପୁଣ୍ୟ ପ୍ରାପ୍ତ ହବା ପାଇଁ। ଆଉ ଏମିତି ସବୁ ଗୁରୁବାର ତମର କେମିତି ପାଳନ କରେ? ପିଠାପଣା ବି ସମସ୍ତଙ୍କ ଘରକୁ ବଣ୍ଟା ମାନେ ଯାହାର ଗୁରୁବାର ନଥାଏ ସେମାନଙ୍କର ପାଳନ ମାନେ ଆ ଯାହାର ଥିବ ତ ସେମାନେ କରିକି ଦିଅନ୍ତି। ହ୍ୟାଲୋ।
ଘରୁକୁ ଦେଇ ଇଥାଏ ହୁଁ ତ କ ମଣବସା ଗୁରୁ
ସ୍ନେହ ଭାବ ଟିକେ ଭଲ ମାନେ ବଢେ ସେଥିଲାଗି ଦିଆ ନିଆଁ ଚାଲି ଲିଥାଏ ଏମିତି ଆଉ। ଆଉ ସରସ୍ଵତୀ ପୂଜା ତ ତମେ ଜାଣିଛ। ସରସ୍ଵତୀ ମା ହଉଛନ୍ତି ବିଦ୍ୟାର ମା। ତାଙ୍କୁ ବିଦ୍ୟା ରୂପିଣୀ ବୋଲି ମା ଧ୍ୟ ମାନେ ମନାଯାଏ ଆଉ ଯେ ସେ ଦେଖିବ ଗ ସରସତି ପୂଜା ମାନେ ଏତେ ଧୁମଧାମ ରେ ଗାଁରେ ପାଳନ କରନ୍ତିି ନି ବଡ ମୂର୍ତ୍ତି ବସେଇକିରି ଗାଁ କୋଠରେ ଏମିତି ବସ ନ୍ତିନି ଯେମିତି ଗଣେଶ ପୂଜା ଧୁମ ଧାମ ରେ ପାଳନ କରା ଯାଏ ଡିଜେ ବକ୍ସ ଆଣିକରି ନାଚ ଗିତ କରିକି ଏଗୁଡା ଯେମିତି କଲେ ଯେ ମାନେ ସରସ୍ଵତୀ ପୂଜା ଏତେ କରାଯାଏ ନି।
ହୁଁ।
କିନ୍ତୁ ଯଦି ଗୋଟେ ପୂଜା କରୁଛ ଯେମିତି ଗଣେଶ ମହାପ୍ରଭଙ୍କୁ ଭାବୁଛ ତ ସେମିତି ସେମ୍ ହିସାବରେ ସରସ୍ଵତୀ ମାଆଙ୍କୁ ବି ଭାବିବା ଦରକାର। ।
ହ କାରଣ ସେ ହଉଛନ୍ତି ଆମର ବିଦ୍ୟା ଦାତ୍ରୀ। ଆଉ ତାଙ୍କ ଠାରୁ ଆମେ ଛାତ୍ର ଜୀବନରେ ବହୁତ ବି ଦ୍ୟା ପ। ପାଇଥାଉ। ଉ ଯେମିତି ଆମର କାଳିଶ ମହାମୂର୍ଖ ଥିଲେ। କରି ଅନେକ ଜ୍ଞାନ ଲାଭ କରିଥିଲେ ଏବଂ ସେ ଆ ବୁଲେ କେବଳ ସରସ୍ଵତୀଙ୍କ ଅ ହ। ବାସ୍ ଅଛି। ।
ହଁ କୁହ? ହ୍ୟାଲୋ।
ଅ ସରସ୍ୱତୀଙ୍କୁ। ।
ଶୁଭୁନି ଭୟସ କଟୁଛି ହଁ କୁହ ଏବେ ସୁବିଲା।
ହ୍ୟାଲୋ।
ହଁ ଶୁଭିଲା କୁହ? ହଁ ହଁ ସୁଭିଲା ହ୍ୟାଲୋ। ହଁ ଶୁଭୁଜି ତ?
ହେଲୋ।
ହଁ ଶୁଭୁଚି ତ?
ହୁଁ ଆମର କାଳିଦାସ୍ ଅଛି। ଆମର କାଳିଦାସ ଯିଏ, ହଁ ସୁଭୂଚି ତ ହଁ ହଁ। ହଁ ହଁ, ମୁଁ କହୁଥିଲି କି ଆମର ଯେ କାଳିିଦାସ ଥିଲେ। ସେ ସରସ୍ଵତୀ ମାଙ୍କୁ ପ୍ରସନ୍ନ କରି ହୁଁ।
ହ୍ୟାଲୋ! ହ୍ୟାଲୋ? ହ୍ୟାଲୋ ମୋ ଭୟସ୍ ସୁଭୁଚିତ ତମକୁ? ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ, ହ୍ୟାଲୋ!